ହ୍ୟାଲୋ।
ଲୋ।
ଶୁଭୁଛି ନା।
ହଁ ଏବେ ସୁଲା।
ହଁ କଣ କରୁଛ?
ନାମ ଏଠି ବର୍ଷା ହଉନି ସେଆଡ଼େ।
ବର୍ଷା ବର୍ଷା ହଉଥିଲା ସକାଳେ ଛାଡ଼ି ଯାଇଛି।
ଓହୋ ରାତିରେ
ରାତିରେ ତ ହଉଥିଲା ହଁ।
ହଁ ଆମ ସିଆଡ଼େ ବି ହଉଥିଲା। ଡ୍ରେସ ପଟା ସବୁ ଶୁଖିନି ବର୍ଷା ଖାଲି ହଉଛି ଆଉ। ରାତିରେସ ନ ହତା
ତୁମ ଆଡ଼େ ହଉନି କି?
ହଁ ଆମ ଆଡ଼େ ଏଇନା ଟିକେ କମିଛି।
ଆଛା କଣ ଖାଇଥିଲ ସକାଳେ ଆଛା ସକାଳେ
ମୁଁ ଖାଇଥିଲି ମା ଆଉ ରୁଟି କରି ପରଟା କରିଥିଲା, ଆଉ ଭଜା କରିଥିଲା।
ଆଚ୍ଛା। ଆଉ ଏବେ କିଛି ଖାଇନା?
ନା ସବୁବେଳେ କଣ ଖାଇବି, ନା ମ କଣ ଆଇଁଷ ପାଇଁଷ ମୁ ଏଇନା ମନା କରିଛି ତାଙ୍କୁ ଆଣିବା ପାଇଁ।
କଣ ପାଇଁ ଓଷା ବାର କରୁଚ କି?
ନା ଓଷା କାହା ପାଇଁ କଣ ମୁଁ ଓଷା ଫୋଷା କେବେ କରେନା। ଓଷା ବୋଷା ମୁଁ କଣ ପାଇଁ କରିବି? ମାମୁଁ ଆଇଚନ୍ତି। ହାଲୋ ମୁଁ, ମାମୁଁ। ଆଇଚନ୍ତି ବା ଘରୁକୁ।
ଓ ହୋ। ଘରକୁ ଆସିଛନ୍ତି?
ମାଇଁ ଆସିନାହାନ୍ତି କି?
କାଇଁ କଲ ତ କିଛି କରିନାହାନ୍ତି।
କଲ୍ କରିନାହାନ୍ତି କଣ କାଲି ରାତିରେ କହୁନଥିଲି ଟିକେ ରୁହ
ହଁ ହଁ।
ଆଉ ସିଏ ଯୋଉ କଣ କରୁଚନ୍ତି ନା ବାହାଘର କାର୍ଡ କଥା କହିଲେ ମମି ଙ୍କି ଉଁ ବାହାଘର କାର୍ଡ। ମୁଁ କହିବା କଥା ଆମ ଘରୁ ଯେତେବେଳେ ଆଣିଥିଲ ନିମନ୍ତ୍ରଣ ପାଇଁ ମାନେ ଯୋଉ କଣ ଥାଳି ଭାଳି ଯୋଉ ନେଇକି
ହୁଁ।
ତୋମେ ତୋମ କାର୍ଡ ଟା ଯୋଉଟା ପୁରେଇ ଆଣିବା କଥା ନା ଆଉ ଫାଷ୍ଟ କଥା ଆଣିବା ଇଏ ମାମୁଁ ଆଣିନାହା କା ଆମକୁ ଟୋଟାଲି କାର୍ଡ ଦେଇନାହାନ୍ତି ଆମକୁ ଦେଇଥିଲେ ଆମେ ସାଇତିକି ରଖିଥାନ୍ତୁ କାର୍ଡ। ହେଲା ଉଁ ତାପରେ ତମ ମୋ ଆମକୁ ମୋ ମାମାଙ୍କୁ ପଚାରିଲେ କାଲି ପୁଣି ନେଟୱାର୍କ ପ୍ରୋବଲେମ୍ ଏୟାରଟେଲ୍ ର। ଭଉଣୀ ର ପୁରା କ୍ଲିୟର ଶୁଭେ ହେଲା ଶୁଭେ ଆଉ ଟୋ ତାହେଲେ କାଲି ଶୁଭିଲାନି ମାମୁଁ ଯୋଉ କଲ୍ କଲେ। ଆଉ ତମକୁ କଲ କରିଥିଲେ କି ମାମୁଁ?
ଏ ସେ କଲ୍ କରିନଥିଲେ ନା ମା ତୋମ ମାଇଁ ଫୋନ୍ କରିଥିଲେ। ବାପା ଫୋନ୍ ହଁ ଉଠେଇ ଥିଲେ ତ ଆଉ ତାପରେ କାହିଁ ମତେ ମତେ ଗୋଟେ ହ୍ୱାଟସପରେ ଗୋଟେ କଣ ଗୋଟେ କଣ ପଠେଇଥିଲେ ଫଟ ମୁଁ ସେଇଟା ଦେଖିନି ଏ ଯାଏଁ ସିନ ବି କରିନି କରିନି।
ହଁ। କଣ କରିଛନ୍ତି ନା ସିଏ ଫଟ ମୁଁ ବ ମତେ ଯେତେବେଳେ କହିଲେ ମୁଁ କହିଲି ନାଇଁ ବାହାଘର କାର୍ଡ ଫଟୋ। କହିଲେ ତମ ସୁନା ଦୋକାନୀ ତମର ଯୋଉ ଭଡା ଅଛନ୍ତି ତାଙ୍କୁ ସବୁ ପଚାର ହେଲା। ଆମେ ତାଙ୍କୁ ପଚାରିଲୁ ସିଏ ସୁନା ଦୋକାନୀ କଥା ସିଏ ଥୋଡି ନା ରଖିଥିବେ ଏଇ ଯୋଉ ଉଁ, ବାହାଘର ଇଏ କାର୍ଡ ରେ
ହଁ।
ମାମୁଁ କୁ ପଚାରିନି ଚି ନାଇଁ ହଉଚି। ଉଁ ମୁଁ କହିଲି ତୁ ବାସ କଲ୍ କାଟ ଫାର୍ଷ୍ଟ କଲି ମୁଁ ବୁଝିକି କହିବି ସରିଲା ତମେ ସାଙ୍ଗ ସାଙ୍ଗ କଲ୍ କରିକି ଏତେ କଥା କହୁଛ ଥୋଡି ନା ଆମେ କରି ପା କୋଉଠି? ମୁଁ ତମ ଶଶୁର ପୁଅକୁ ପଚାର। ନାଇଁ। ଆଁ। ମାମୁ ଘର ଯୋଉ ବା
କୋଉଠି ଅଛ ଟିକେ ପଦାକୁ ଆସ କ୍ଲିଅର, କ୍ଲିଅର ସୁଭୁନି ଟିକେ ପଦାକୁ ଆସ।
ହଁ ପଦାରେ ଅଛି, ମୁଁ କହିଲି କାର୍ଡ ଯୋଉ ଆମେ ଦେଇଥିଲୁ ସେଇଟା ତମ ପାଖରେ ନାଇଁ?
ହଁ ପାଖରେ ଅଛି ବୋଧେ, ଦେଖିଲେ ହବ ତ ଗୋଟେ ଜାଣିନି କନଫର୍ମ ନୁହଁ କିନ୍ତୁ ଆମର କାର୍ଡ ଛପାହେଇଥିଲା ଆମ କାର୍ଡ ଅଛି ଆମ ପାଖରେ।
ନାଇଁ ତମ କାର୍ଡ ନୁହେଁ, ମାମୁଁ ଆମେ ଯେତେବେଳେ ବାହାଘର ସରିଲା ସେତେବେଳେ ଯୋଉ କଣ ତମ ବାବା ବି ଥିଲେ, ସବୁ କାର୍ଡ ଗୋଟେ ଦିଆ ହେଲା କଣ ଗୁଆ ଦିଆ ହେଲା ତ। ନିମନ୍ତ୍ରଣ ପାଇଁ।
ଓ ସେଇଟା, ସେଇଟା ଦେଖିବାକୁ ପଡିବ।
ନାଇଁ ନାଇଁ ଦେଖିବାକୁ ନା ଶୁଣ କଣ ହେଇଛି, ସେଇ କଥାରେ ଆମ ପାଖେ ଯେମିତି ଦୋକାନୀ ବାଲା ମନା କଲେ ତାଙ୍କ ପାଖରେ କାର୍ଡ ନାହିଁ ବେଲି କି ହେଲା, ମୁଁ ସେଇ କଥା ମାମୁଁଙ୍କୁ କହିଲି କି ଆଉ ମାଇଁଙ୍କ ଘରୁକୁ ପଚାର, କାରଣ ମାଇଁ ଙ୍କ ଘରୁକୁ ତ କାର୍ଡ ଦିଆ ହେଇଥିଲା। ପଚାର ତାପରେ ଲାଷ୍ଟ କୁ ଆମର ଯିଏ ଦୋକାନୀ ଭଡା ନେଇଛନ୍ତି, ସିଏ ଦେଲେ ଆମକୁ କାର୍ଡ ପାଇ ହଁ ଦେଲେ ସେଇଆକୁ ମାମୁଁ ଆସିଥିଲେ। ଆଜି ଫଟ କାଲି ଉଠେଇ ପଠେଇଥିଲୁ। ଆଜି ମାମୁଁ ଆସିଥିଲେ, କାର୍ଡ ଦେଇକି ଗଲେ ବ୍ଲକ ଗଲେ।
ଓ।
ବ୍ଲକ ଗଲେ ଏଇ ଯୋଉ ଓକିଲ ଧରିଥିଲେ ଯୋଉ ରମେଶ ଓକିଲ, ତା ଘରକୁ ଗଲେ କି କଣ ମୁଁ ଭଲ କି କହିପାରିବିନି। ମାମା ତ କହିଲା ଖାଲି କାର୍ଡଟା ଦେ ମାମୁଁ ନେବେ ବେଲିକି।
ଓ ହୋ ତୁମ ମାମୁଁ ତାହେଲେ ଆସିଚନ୍ତି ଗାଁକୁ ନାଇଁ କି?
ହୁଁ, କିଏ ଆଇଚନ୍ତି କହିପାରିବିନି? ମୁଁ ଜାଣିନି ପଚାରିଲେ ହବ, ନାଇଁ ମାମା ମାମା ମାଇଁ ଆଇଚନ୍ତି କି? ଆଇ ଚନ୍ତି। ଓ ହୋ, ଆ ମାଇଁ ବି ଆଇଛନ୍ତି।
ଓ ହୋ।
ଆ ସିଏ ବୋଧେ ହଠାତ୍ ପୋଗ୍ରାମ କରିକି ଆଇଛନ୍ତି ଆଉ।
ଆରେ ସେ
ନା କାଲି ନାଇଁ ନାଇଁ କାଲି ସାଙ୍ଗେ ସାଙ୍ଗେ ରାତିରେ ମାମୁଁ ପୁରା ମାନେ ଯଦି ଦକାର ଯେନ୍ତି, ଅର୍ଜେଣ୍ଟ ଟାଇପର ପୁରା କଲ୍ କରି କହୁଛନ୍ତି ଯେ ଆଉ ଉଁ ଏଇ ଯୋଉ କାର୍ଡ କଥା କହିଲେ।
ହୁଁ।
ତୋ ମାମୁଁ ଯେ ହଉଚି, ତୁ ସେମତି ହଉଚୁ ମାମିକି କହିଲି। କହିଲି ତୋ ତୋର ଏକରେ ଶୁଭୁନି, ତୁ ତ ଖାଲି କିଏ କଣ ଦେଲା ଆଉ
ହୁଁ।
ଆସିକି ତାଙ୍କ ସାଙ୍ଗ ସହିତ ଗଲେ ନେଇକି।
ହୁଁ- ହୁଁ। ଆଉ?
ଆଉ କଣ କୁହ କଣ ଖାଇଚ?
ଆରେ ମୁଁ ତ ଆମ କାଲି ତମକୁ ଫୋନ କରିଥିଲି ତ ସେଇଟା ନେଟୱାର୍କ ଏରିଆ ବାହାରେ ଦେଖେଇଲା ନା ଆଉ ତାପରେ
ଆ ସେଇ ସିମ କଥା ନାଇଁ ସେଇ ସିମ୍ କଥା ମୁଁ କ କାଲିଠୁ ସେ ନେଟୱାର୍କ ପ୍ରୋବଲେମ୍ କଁ ସେଟାପା ମୁଁ କାଢି ଦେଇ ଗୋଟେ ସିମ ତମ ସାଙ୍ଗେ ସାଙ୍ଗେକଲ କରୁଛି ତମକୁ ଗୋଟେ ସିମ କାଢି ଦେଇକି ରଖିଦେଲି। ଆଉ ଗୋଟେ ସିମ୍ ପକେଇ ଏୟାରଟେଲ ରେ ସୁଇଜ ଅଫ୍ କରି କାଲି ଠାରୁ ଫୋନ ଥୁଆହେଇଚି ଆଜି ଆଠଟା ସାଢେ ଆଠଟା ରେ ଖୋଲିଲି। ଭାଇ କହିଲା ସୁଇଜ ଅଫ କରିଦେ।
ହୁଁ।
ସୁଇଜ ଅଫ କରିଦେ ସୁଇଜ ଅଫ କରିଦେଲି।
ଆଉ ବୁଲିବା ପାଇଁ ଯାଇନ କୁଆଡେ?
ନା ବୁଲିଆକୁ ଯାଉଚି। ବର୍ଷା କାଦୁଅ ପଚର ପଚର ରେ ଯାଉଚି।
କଣ ରେ ବା ତମକୁ କଣ ତମକୁ ବର୍ଷା ଦିନ ବୋଧେ ଭଲ ଲାଗେ କହୁଥିଲ।
ବର୍ଷା ବର୍ଷା କାଦୁଅ ପଚରରେ ରେ ମୁଁ ବର୍ଷା ଦିନ ଭଲ ଲାଗେ କଣ ଗାଧେଇ ପାଧେ ଦେଇ ଖାଇ ପିଇ ଦେଇ ଆସିକି ଚୁପ ବିିନା ଶୋଇତି କଲା ଫୋନ ଦେଖିବ। ଆଉ କିିଛି
ଓ ହୋ ହୋ।
ମୁଁ ସକାଳୁ ତ ଇଟିଲି ଖାଇଥିଲି ଇଟିଲି ଖାଲି ଇଟଲି ଖାଇଲି ଇଟଲି ଇଟଲି ଖାଇଥିଲି। ପଖାଳ ମା ମମି ବୋଉ ପଖାଳ ବାଡିଥିଲେ ତ ଖାଇଲେନି ଆଉ। ମୁଁ ଗାଧେଇ ଖାଇଲି ଏ ଯାଏଁ ଗାଧେଇନି। ତ ଗାଧେଇ ଖାଇବି ଆଉ।
କି କହିବନି କି ସେ ଆଇଛନ୍ତି ବୋଲି ତମେ ଜାଣିଛ ବୋଲି?
ଆରେ ନା ମୁଁ କଣ ଏଡେ ପାଗଳ।
ହଁ କହିବି।
ହଁ ନାଇଁ ମୁଁ ସେ ସବୁ କାଇଁ କହିବି। ଏଇ ଗୋଟେ ପର୍ସନାଲ ଶ ଡା ତମେ କହିଲ ଆଉ।
ନାଇଁ ନାଇଁ ମୁଁ ଦେଖିନ ମୁଁ ଜାଣନ୍ତି ସେଠି ମୁଁ ଗାଲିିଙ୍କୁ କଲ କରି କି ମାମୁଁ ବି କହିନଥିଲେ ଆସିବେ ବୋଲି ସେ। ଏ ପୁରା କିଛି କହିନାହାନ୍ତି। ମୁଁ ଯେମିତିନା ଦେଖିଲି ମୁଁ ଜାଣିଲି କି ମମି କହିଲେ ମାମୁଁ ଆଇଛନ୍ତି କାର୍ଡ ନେଇକି।
ଉଁ ହୁଁ। ଏ ମଝିରେ କଣ ତୁମ ଦେହ କଣ ହେଇଥିଲା ତ ଭଲ ଏବେ ସବୁ ଭଲ ନା?
ହଁ ଭଲ।
ଯାହା ହୋଉ ଫାଷ୍ଟଫୁଡ ଖାଉଛ ଆଉ?
କଣ ହେଇଛି?
ଫାଷ୍ଟଫୁଡ୍ ଖାଉଛ ଆଉ?
କିଏ ଫାଷ୍ଟଫୁଡ ସେଦିନ ପାଟିଛନ୍ତି ଆରେ ମୁଁ ହାଲୋ।